ହ୍ୟାଲୋ,
ହ୍ୟାଲୋ,
ହ୍ୟାଲୋ,
ହଁ ତମେ କଲ କରିଥିଲ କି କଲ କରି ଥିଲ କି?
ହଁ ହଁ କଲ କନି କଣ କହିବ କୁହ।
କଣ କହମି ଏଇ ଯୋଉ ପୁଅ ଥିଲା ଏଠି ରାଣୀଗଞ୍ଜରେ
ହଁ,
ରାଣୀଗଞ୍ଜରେ ଥିଲା ଯେ ମତେ ଡାକିକି ନେଇଥିଲା, ଦେଇଥିଲା ଡାକିକି ସେଠିକାର ଯେଉଁ ପରିବେଶ ମୁଁ ଦେଖିକି ଆସିନି, ବହୁତ ସିଆଡେ ଖାଲି କୋଇଲା, କହିଲା ମା କଣ, ଛଅ ମାହାଲା ଯୋଉ କୋଠା ଉପରେ ଥିଲା। ଏ ବା ଆମର ତ ଇଆଟ କିଏ ଲିପ୍ଟ ନଥିଲା ସେ ଲିପଟଟିରେ ମୁଁ ବୋଝେଇ ହେଇକି ଉପରକୁ ଦାଉଁକିି ପ୍ରଥମେ ମୁଁ ଯାଇଥିନି ମତେ ଲିପ୍ଟ ଟା ଜଣା ନଥିଲା ଆଉ ସେ ଲିପ୍ଟିରେ କଣ କଲି ନା ଯାଇକି ତାଙ୍କ ଘରେ ପହଞ୍ଚିନି କଣ ସେଇନାହି ଏକ ମିନିଟରେ ମୁଁ କହିଲି ମା ଆମର ତ ଇଆଡେ ଆମ ଦେଶରେ ଏଇଭଳିଆ ସିଷ୍ଟମ ନାହିଁ ନୂଆ ସିଷ୍ଟମଟେ ଦେଖିକି ମୋ ମନ ବହୁତ ଆନନ୍ଦ ଲାଗିଲା ଆଉ ମୁଁ ବହୁତ ଖୁସି ନାଗିଲା ମୁଁ କହନି ମା ଆମ ପାଖରେ ଏଇ ଲିଫ୍ଟ ତ ନାହିଁ କଲିକତା ଯାଇଥିନି ହେଠୁ କଣ ହେଲା ନା ଆଉ ଗୋଟେ ଗୋଟେ ବିଗ୍ ବଜାର ଅଣ୍ଡର ଗ୍ରାଉଣ୍ଡ ବିଗ ବଜାରକୁ ପୁଅ ନେଇକି ଗଲା, ସେଠି ଦେଖିଲି ଯେ ଘାଇଁ ଘାଇ ଘାଇ ଘାଇଁ ପାହାଛରେ ଖାଲି ଧାଇଁଛି ଲିପଟି ମୋ ଧନ କହିଲା ତୁ ବୋଉ ଏଇଠି ପାଦ ଦେଇକି ଉଠୁ ମନିଆରେ ପୁଅ ମୁଁ ଏଇଠି ପଡିଜିମି ମତେ ହେରା ମାଲୁମ ନାହିଁ ଚାଲି ପାରିବିନି। ନା ମୁଁ ଢ଼ରୁଚି। ତୁ ଠିଆ ହେଠୁ ଧରିକି ନେଲା ଦଶ। ମା ହେଲା ଉପରକୁ ସେଇ ଘାଇଁ ଘାଇଁ ପାଛ ଚାଲିଛି ଲିଫ୍ଟରେ ବସେଇକି ଠିଆ ହେଇକି ଗନି ସିଏ ଗୋଟେ ନୂଆ ଦୃଶ୍ୟ ସେ ତୋଳିଆ ଆଜିିକି ଏଗାର ବର୍ଷର କଥା ମୁଁ କହୁଛି ଏବେ ତ ଦୁନିଆରେ ଆମ ଓଡିଶାରେ ଆମର ଭୁବନେଶ୍ଵରରେ ସବୁଠି ଏଇ ଭଳିଆ ଚାଲିଲାଣି ଆଉ ସେଇଟା ନୂଆ ସେତେବେଳେ ଦେଖିଥିନି। ସେଇଟା ବଡ ଆଶ୍ଚମ୍ବିତ ମତେ ନାଗିଲା। ଆଉ ଉଁ ହଉ ଚି ଗଲି ଯେ ହୋଟେଲକୁ ନେଲା ସେଇ ହୋଟେଲରେ ବାମ୍ଫୁ ଆଣି ବାହାରୁଛି ସେଇ ହୋଟେଲରେ ଖାଇନୁ ଅଟୋମେଟିକି ପଡିଗଲା ଗୋଟେ ପେପର ହାତ ଧୋଇଲା ଆଳକୁ ପେପରଟେ ପଡିଗଲା ପୋଛି ହେବା ପାଇଁ କେତେ ସିଷ୍ଟମ ଏତେ ନୂଆ ନୂଆ ମଣିଷ ଦେଖିଲା ସେତେବେଳେ ଆମର ଏଇ ପାଖକୁ ସେ ସିଷ୍ଟମ ଚାଲି ନଥିଲା। ସେଇଟା ଆମକୁ ବହୁତ ଆଶ୍ଚମ୍ବିତ ନାଗିଲା ଆଉ ତମେ କଣ କହିବ ଯଦି କୁହ?
ମୁଁ କହିବି କଣ ଯୋଉ କରୋଣା ବର୍ଷ ଯାଇଥିନି ମୋ ଭଉଣୀ ଇ ଥିଲା ମେଡିକାଲରେ ଭୁବନେଶ୍ଵର ମୁଁ ମତେ ଡାକିକି ନେଇଥିଲେ ତା କତିରେ ରହିବା ପାଇଁ। ମୁଁ ଗନି ଯେ ରାତି ସଞ୍ଜ ହେଇନେଇଁ ଏଇ ସବୁ କାଚ ଘର। କାଚ ଘର ଗୁରାକ ମୁଁ ଦେଖିନଥିନି ହେଟା ଗୋଟେ ଉଁ ଏମିତି ସିଷ୍ଟମରେ ହେଇଛି ଯେ, ମୁଁ କହନି କୋଉଠି କି ଏଗୁଡାକ ସବୁ ସେପଟରେ ଦେଖା ଯାଉଛି। ଆଉ ସେ ସେପଟରେ କଣ ଅଛି ଜଣା ପଡୁନାହିଁ କିଛି ମୁଁ ତ ଆଶ୍ଚର୍ଯ୍ୟ ହେନି ମତେ ସବୁ ଗୁଡାକ ଅଲଗା ଅଲଗା ଦୁଶିଲା ସେ କାଚ ଘରେ କହିବୁ ଏଇ ଜିନିଷ ଗୁରା ସେପଟରେ ଯାଇକି ସବୁ ପଡିଛି। ମୁଁ କହିଲି ସେପଟରେ ଆଉ କଣ ଗୁରେ ଘର ଅଛି ନା କଣ ଏଇଟା ସବୁ ପଡିଛି ଖଟ ସେ ଯୋଉ ସିଷ୍ଟମ ହେଇଛି, ଭିତର ପଟୁ ଟା ସବୁୁରା ମତେ ବାହାର ପଟେ ଦେଖାଗଲା ମୁଁନି ଆଉ ଗୋଟେ ଗୋଟେ ହେଇଛି ନା କଣ? ଏମିତି ହେଇକି ଆଶ୍ଚର୍ଯ୍ୟ ହେଇକି ମୁଁ ରହିନି। ମୋ ମନ ନାଗିଛି ସକାଳୁ ଉଠିକି ମୁଁ ଆଗେ ଗନି ଦେଖିବା ପାଇଁ ରାତିରେ ଆଉ କିଛି ଜାଣିପାରିନି ସକାଳୁ ଯାଇକି ଦେଖିଲା ବେଳକୁ ହେରା ସବୁ ଖୋଲା ଜାଗା ଏଇ ଘର ଜିନିଷ ଗୁରା ସେପଟରେ ଦେଖ ଖାଯାଉଛି ମୁଁ ଏତେ ଆଶ୍ଚର୍ଯ୍ୟ ହେନି ଆଉ ସେଇଟି ସେଇଟି ମୁଁ ଲିଫଟ୍ ରେ ଚଢ଼ିଥିଲି ଲିଫଟ୍ ରେ ଚଢ଼ିଥିନି ଯେ ମୁଁ ଗୋଟେ ଦିନ ଫାଷ୍ଟ ଜାଣିପାଇଲିନି ମତେ ସେଇ ଲୋକ ନେଇକି ଚଢେଇ ଦେଲା ଲୁଗାପଟା ସଫା କରିକି ନେଇଥିନି, ଛାତ ଉପରେ ଶୁଖେଇବା ପାଇଁ ସେଠି ଶୁଖେଇକି ମୁଁ, ସେଦିନ ଆସିନି ତାପରେ ସେ ମତେ ସିଷ୍ଟମ ଟା ବତେଇଦେଲା ଯେ ମୁଁ ସେଇ ଲିଫ୍ଟ ରେ ଦିନି ଯିବା ଆସିବା କରୁଥୁନି ଆଉ ସେଠି ଏତେ ସେଇନା କେ ତ ଜିନିଷ ନେଇକି ଯିବୁ ପୁଣି ଦି ଘଣ୍ଟା ଛାଡିକି ପୁଣି ଯାଇକି ଆଣିବୁ ଆଉ ସେଇରାକ ମୁଁ ସେଇଠି ଆ ପେ ଆପେ କରିଦେନି ସେ ଦିନକ ମତେ ସିଏ ବତେଇ ଦେଇଥିଲା। ଆଉ ହେଟା ଏତେ ଭୟାନକ ନାଗିଲା ଯେ ସେ କରୋନା ବର୍ଷରେ କୋଉଠି କାହାରି କିି ଦେଖିପାରିବୁନି ସେଇ ଘର ଭିତରେ ପଶିଥିବୁ। ଆଉ ସବୁରାକ ମନରେ ପଡିବ ଭାରି ଭୟ। ମତେ ଏତେ ଭୟ ନାଗିଲା ଯେ ମୁଁ ଆଉ ଖାଲି କାନ୍ଦି କାନ୍ଦିକା ମଲି। ତାକୁ କହିନି ମୋ ବଡ ଭଉଣୀ ମୁଁ ତାକୁ କହନି ଆମେ ଏଠି ରହିବା ନାହିଁ ତୁ ଚାଲ ପଳେଇବା ଏଠି କେହି ନାହାଁନ୍ତି କୁଆଡେ କିଛି ଜଣା ପଡୁନେଇ ଆଉ ମୁଁ ଏଠି ରହିପାରିବିନେଇଁ ମତେ ଅଁ ହେଠୁ ଏମିତି ସବୁବେଳେ କାନ୍ଦିନି ଯେମିତି ମତେ ତା ଜୋଇଁକି କହିକି ମତେ ସେଠୁ କହିଲା ହଉ ତାହେଲେ ପଳେଇବା ଆସିନୁ ଯେ ରାସ୍ତା ସାରା କୋଉଠି କାହାରି ବି ଗୋଟେ ଲୋକ ମିଳିଲେନି ଦେଖିବାକୁ। ଖାଲି ଦୋକାନ ବଜାର ସବୁ ଫାଙ୍କା ସବୁ ଖୋଲା ଖାଲି ସାନିଟାଇଜର ବୋତଲ ଥୁଆ ହେଇଛି ଆଉ ଲୋକ କେହି ନାହାନ୍ତି, ଏତେ ଭୟ ଆସିକି ଘରେ ପହଞ୍ଚିନି। ପହଞ୍ଚିନି ଯେ ମତେ ଆଉ ଘରେ ପୁରେଇଲେନି। କହିଲେ ତମେ ଏ ସିଆଡେ ଯାଇଥିଲ ତମେ ବାହାରେ ରୁହ। ମୁଁ ଏଠି ପୁଣି ସାତ ଦିନ ଅଲଗା ହେଇକି ରହିନି କାହାକୁ ଛୁଇନି ନାହିଁ, କାହା କତିରେ ବସିନି ନାହିଁ, ଅଲଗା ଖାଇନି, ଅଲଗା ଶୋଇନି, ଆଉ ପୁଣି ଥରେ ଏଠି ଟେଷ୍ଟ ହେଲା ଟେଷ୍ଟ କରିକି ଆଉ କିଛି ବାହାରିଲାନି ଟେଷ୍ଟ କରିକି ଘରକୁ ଆସିନି ତାପରେ ଯାଇକି ମତେ ଛୁଇଁଲେ କରୋଣା କଥା କହିବୁ ଯଦି ଏତେ ଦୁଃଖ, ଏତେ କଷ୍ଟ, ଆଉ ଏତେ ଭୟ। ସେଇ କାଳର ସେଇ ବର୍ଷର କଥା ଏଇ ଜୀବନରେ ଘଟିଛି ସେଇଟା ଭୁଲି ପାରିବୁନି। ଆଉ ତମର ସେ କରୋନାରେ କଣ ଘଟଣା ଘଟିଥିଲା?
ଆମର ବହୁତ ଘଟଣା ଘଟିଲା। ଏଇ ଯୋଉ କରୋଣାରେ ଗୋଟିଏ ଗାଁରେ ପିଲା ସେଇ ଯୋଉ ପ୍ରାର୍ଥନା ଚ୍ୟାନେଲରେ ଚାକିରୀ କରିଥିଲା। ଆମରି ଗାଁ ପିଲାଟି ସେଇଠି ତା ଜୀବନ ଗଲା ତାକୁ ସେଇଠୁ ଆଣିଲେ ଆଣିଲେ ଯେତେବେଳେ ଗାଁ ଲୋକ କେହି ପାଖକୁ ଗଲେନାହିଁ ଛୁଇଁଲେ ନାହି ସଂସ୍କାର କରିବାକୁ କେହି ବାହାରିଲେ ନାହିଁ ଆମରି ପୁଅଟି ଆଗଭର ହେଇକି ସାନିଷ୍ଟାଇଜ୍ ନିଜର ଧରିକି ମୁହଁରେ ଯୋଉ ଇଏ ଦେଇକି ଯଅ ଗଲା ଆଗଭର ହେଇକି ଗଲା ତାକୁ ସଂସ୍କାର କରିକିନା ଯାହା ଯେମିତି ଲୋକ ବାକ ଡକେଇ ଡୁକାକିନା ସେ ପାହାଡ଼ ତଳରେ ସଂସ୍କାର କରିକି ଆସିଲା ଆସିଲା ବେଳକୁ ଆଉ ମୁଁ ମୋ ବାପଘରେ ଥିନି ମୋ ବାପ ଘରେ ଥିନି ଯେ ମୋ ଭଉଣୀ ତା ଜ୍ୱଇଁକି ମୋ ପୁଅ ପୁଣି ଗଲା ସେଇ ଯଉଁ ମାମୁଁ ଘରକୁ ଗଲା। ଭଉଣୀ ଘର ଯେଉଁ ଝିଆରୀ ଗାଁରେ ବହୁତୁ ଉଁ ହେଇଥିଲା କଣ ନା କରୁଣା, ସିଏ ସେ କରୁଣା ଭିତରେ ଧରିକି ଆଇଲେ ଭଉଣି ନିନ୍ଦା ଅପବାଦ ଏତେ ଦେଲା ଯେ ମୋତେ ତୋ ପୁଅ ମୋ ଜ୍ୱଇଁକି କରୁଣା କରେଇଲା ତୋ ପୁଅ ମୋ ଜଇଁ କରୁଣା କରେଇଲା। ତୋ ପୁଅ କାହିଁକି ଆସିଲା ସେ କରୁଣା ଟାକୁ ପୋଡ଼ିଲା ତାକୁ ପୋଡ଼ିକି ଛୁଆଁ ତା ଦେହ ଛୁଆଁ ହେଇ କିଏ ଆଇଲା ଏଠି ସମସ୍ତଙ୍କୁ କହିଲା ନିନ୍ଦା ଅପବାଦ ଭଉଣୀ ବହୁତ ଦେଲା ସେ କଥାରା ବହୁତ ଦୁଃଖ ନାଗିଲା। ଆଉ ତମେ କଣ? କହିବ କୁହ।
ଚଲେଇଛନ୍ତି ଗୋଟେ। ହଁ ହ ଆଉ ବା ଏତେ ଏ କଷ୍ଟ ହେଲା ଯେ ଯୋଉଠିକି ଗଲେ ସେଇ ଦଶା ଯୋଉଠି ଗଲେ ସେଇ କଷ୍ଟ ହେଲା ଆଉ କଣ କହମି ସେ କରୁଣା କଥା ତ ମନରେ ପଡୁଛି ଯେ ଏପର୍ଯ୍ୟନ୍ତ ଭୟ ନାଗୁଛି ଆଉ ଆଉ ଯୋଉଠି ଗଲେ ଆମେ ବା ଯାଇକି ରହିନୁ ସେଣ୍ଟରରେ ଗୋଟେ ଗୋଟେ କରୋନା ସେଣ୍ଟରରେ ଯାଇକି ରହିନୁ। ଆଉ ସେ କରୁଣା ସେଣ୍ଟର କଥା କହମି ଯେ ଆଉ କେତେବେଳେ କହମି ଏଇନା କେ ଏତିକି ଥାଉ
ହଉ ହଉ ର ରୁହ।